ଶୁଭିଲାନି?
ହୁଁ, ହୁଁ। ହ୍ୟାଲୋ।
ହୁଁ, ଶୁଭୁଛି।
ହଁ। କୁହ?
ଆଉ କଣ କରୁଥିଲ?
ନାଇଁ ଏମତି ହିଁ ବାସ ବସିଚି ଆଉ।
ହୁଁ ହୁଁ।
ତମେ?
ସେ ନେଇକି ଆଇଚି।
ବର୍ଷା ହଉଛି।
ଉଁ ହୁଁ।
ତମେ?
ମୁଁ ବସିଥିଲି ଆଉ।
ହୁଁ। କଣ ଖାଇଛ?
ଖାଇଛି ପିଠା, ଭଜା, ମିଠା ଆଉ ତମେ?
ତମେ? ତାପରେ ଆମେ ତ ସକାଳୁ ଭାତ ହିଁ ତ ଭାତ, ଡାଲି, ଆଉ ସୋୟାବିିନ ତରକାରୀ। ଉଁ? ତମ ଭଏସ କଟୁଚି।
ମୁଁ କହିଲି ଦଶ
ଦଶଟା ନୁହଁ ନଅଟା ବେଳେ, ନଅଟା ବେଳେ। ଆମ ହଷ୍ଟେଲରେ ଦିଅନ୍ତି, ସକାଳ ଟାଇମ ଭାତ।
ଓହୋ।
ଆଉ କଣ କୁହ?
ଆଉ କଣ କରୁଥିଲ?
ଏମିତି ବସିଛି କହିଲି।
ହୁଁ ହୁ।
ତମକୁ ମୁଁ ଗପ ବି ଲାଗୁଛି।
ନ ତ!
ହଁ ହଉ ଠିକ ଅଛି। ତମେ ତ ଏମିତି ହୁଁ ହା ହିଁ ମାରୁଛୁ କଣଟା କଥା ୟ ତରେ ରହିଲା।
ତମେ ତମେ କିଛି କୁହ?
ତମେ କିଛି କହିଲେ ତାପରେ ମୁଁ ଷ୍ଟାର୍ଟ କରିବି। ତମେ କହୁନା ଆ ହଁ?
ଆଉ କାଲି ସବୁ କଣ କଲ?
କାଲି କାଲି କିଛି କରିନି କାଲି ମୋ ପାଗଳ ହେଇଯାଇଛି। ହଁ ତ ମୁଁ କହୁଛି କାଲି ମୁଁ ପାଗଳ ହେଇଯାଇଛି ମୋର ମାତ୍ର ଆଠିଟା କଲ ଥିଲା। ମୋଠିଲା ବେଳେ ସକାଳେ ଆଠଟାରୁ କାଲି ରାତି ସାଢ଼େ ଦଶଟାରେ ମୋର କଲ୍ ହେଲା ଛବିଶଟା।
ବଢ଼ିଆ।
ହୁଁ ତ କାଲି ମୁଁ ଏମିତି ବାସ୍ ଖାଇବା ପାଇଁ ଯ ଟାଇରେ ଆସିଛି ଖାଇଛି, ଯେତିଥିପାଇଁ ତାପରେ ବା ମୁଁ ବସିକି କଲ ହିଁ କରି ଯେତିକିଟା କଲ୍ କରିଛି ସେତିକିଟା କଲ ରିସିଭ କରିଛି। ତ ମୋ ମୁଣ୍ଡ କ କିଛି କାମ କରୁନଥାଏ ରାତିକୁ ଯଦେ ଲାଷ୍ଟ କଲ ଟା ଥିଲା ତ ମୁଁ ସେତେବେଳେ କିଛି ଭାବି ପାରୁନି ମୁଁ କଣ କହିବି ନ କହିବି କିଛି ଭାବି ପାରୁନି ଆ ମୁଣ୍ଡ ଭିତରେ ବହୁତ ପୁରା ଏମତି ବିନ୍ଦୁ ଥାଇଗଲି ତ ଏମିତି ହିଁ ଚାଲ ହେ ସାତେ ଦଶଟାରେ ସରିଲା ଏମିତି
ଫରା ସବୁ।
ହଁ!
ଉଙ୍ଗ ଶଭ ସରିଲା
ଛବିଶ ଟା ରହିଛି।
ଓହୋ। ହୁଁ ତମ ସତ
ହ ଜଲଦି କମ୍ପ୍ଲିଟ କର।
ହୁଁ କରୁଛ ଦେଖାଯାଉ।
ମୋ ଭଳିଆ କିଏ କରିପାରିବ ହୁଁ ଆ ପିଲା ପ୍ରାୟ ମାନେ ମିଳୁନାହାନ୍ତି ମତେ ଏତେ ଜଣ ମେସେଜ କରିଛନ୍ତି ତମ ମିଳୁନାହାନ୍ତି।
ନା ଚ ବୋଲିଛି?
ସେ ଯୋଉ ଗ୍ରୁପ ରେ ନମ୍ବର ଗୁଡା ଅଛି ସବୁଥିରେ ତ କିଛି ମେସେଜ କରି ପଠେଇଦିଅ ତାଙ୍କୁ କି ଫ୍ରି ଅଛ କି କଣ? ସେ
କରିବି ଆଜି ହଉ ସେଆଉ।
ଆ ସେୟଆ ନ କିଲଲେ କେମିତି ହବ ଭାଇ ମୁଁ ସମସ୍ତଙ୍କୁ ମୁଁ ସମସ୍ତଙ୍କୁ ପଠେଇ ଦେଇଉଛି ହାଇ ହାଇ କିଏ ପ୍ରି ଅଛ କାର କଥା ହ କି ଫି ଅଛ ଏମତି ସବୁ ପଠେଇ ଦେଇଛି। ତ ତା ଦେହରୁ କେତେ ଜଣ ମିସେଜ ଦେଖିଛନ୍ତି, କେତେ ଜଣ ଦେଖି ନାହାନ୍ତି। ଏମିତି ନା। ତମ ସାଙ୍ଗମାନ ସହ ଗପୁଥିଲି ତାଙ୍କ ସହିତ କମ୍ପ୍ଲିଟ ପୁରା ପାଞ୍ଚ ପାଞ୍ଚ
ହୁଁ କହୁଥିଲା ସେ
କ କହିନାହାନ୍ତି ଗପୁରୀ ବୋଲି।
ନା ତ।
ହଁ ଠିକ ଅଛି।
ହୋଉ। ଆଉ ବର୍ଷା ହେଉଛି ସେପଡେ ଏବେ?
ହଁ ବର୍ଷା ହିଁ ହଉଛି।
ହୁଁ ହୁଁ।
ତମେ କାଇଁ ହୁଁ ହୁଁ ମାରୁଚ।
କିଛି କହିବାକୁ ହିଁ ପଡିବ ହୁଁ ହୁଁ ରେ କିଛି ହବନି।
ହଉ ଘରେ କଥା ହେଇଥିଲ?
ଘରେ ନା।
ଆଉ ଘରେ ସବୁ ଭଲ?
ହଁ। ତ ତମେ ଏବେ ଘରେ ଅଛ?
ହୁଁ ହୁଁ ଘରେ ଅଛି।
ତ ତମେ ହଷ୍ଟେଲ ବଗେରା କେବେ ଯିବ?
ହୁଁ ରଥଯାତ୍ରା ପରେ ଯିବି ଆଉ।
ହଁ ରଥ ଯାତ୍ରା ଦେଖିବାକୁ ଯାଅ?
ନା କେବେ ଯାଇନି। ଯିବାର ଅଛି ଦେଖାଯାଉ ମାନେ ରଥଯାତ୍ରାରେ କେବେ ଯାଇନି।
ହଁ ସେ ତ ବହୁତ ଭିଡ ଥାଏ।
ହୁଁ। ତମେ କେବେ ଜାଇଛ? ହ୍ୟାଲୋ ମୁଁ ତମେ କେବେ ଯାଇଛ? ଭୁନି କିି
ନା ତମ ବୟସ୍ କଟୁଛି ହଁ।
ମୁଁ ତମେ କେବେ ଯାଇଛ ରଥଯାତ୍ରାରେ?
ହେ ମୁଁ ପୁରୀ ହି ଜୀବନରେ ଥରେ ଯାଇଛି ରଥଯାତ୍ରାରେ କୁଆଡେ ଯିବି।
ହୁଁ ହ। ମୁଁ ନର୍ମାଲ୍ଲୀ ଯାଇଛି। ସେ ରଥଯାତ୍ରାରେ ଯାଇନି।
କେତେ ଥର ଯାଇଛ?
ହ ସେମିତି ଗଲେ ପାଞ୍ଚ ଛଅ ଥର ଆଉ।
ଭଲ କଥା।
ତମେ
ମୁଁ କହିଲି ଥରେ ଯାଇଛି।
ଥରେ
ହଁ ସେଏ ସେ ବି ମୁ ଯାଇ ଲି ଛୋଟ ବେଳେ ହେଇଗଲାଣି ନଅ ବର୍ଷ ଖଣ୍ଡେ।
ଏବେ ଯାଅ ଆଉ ଥରେ ବଡ ହେଲଣି।
ଏବେ ଭଗବାନ ଡାକୁନାହାନ୍ତି ମତେ।
ଭଉ ଭଗବାନଙ୍କୁ ଡାକ ଡାକିବେ। ଡାକିବେନି କାଇଁ।
ଦେଖିବା।
ଆଉ ଦେହ ପା ଭଲ ଅଛି?
ହଁ ହଁ ସୁସ୍ଥ। ତମର ତମର ତ ଲାଗୁନି ତମ ଭଏସ ଶୁଣିଲାଗ ତମ ଦେହ ଭଲ ଅଛି?
ନା ଦେହ ଭଲ ଅଛି ଏ ଟିକେ ଥଣ୍ଡା ହେଇଯାଏ ଅସ ଉଠିଲା ପରେ ଦେହଟା ଟିକେ ଆଉ ସେଥିପାଇଁ ତଣ୍ଟି ଫଣ୍ଟି ବସିଯାଏ ଆଉ।
ଓହୋ।
ଆଉ ତମ ସାଙ୍ଗ ଫାଙ୍ଗ କେମତି କଣ ଅଛନ୍ତି ଏବେ?
ଆଁ?
ହେଲେ ତମ ସାଙ୍ଗ ହେରିଆ କେମତି କଣ ଅଛନ୍ତି ସବୁ?
ଭଲ ସମସ୍ତେ।
ହୁଁ ହୁଁ ହୁଁ। ଆଉ ମୁଭି ଫୁଭି କଣ ଦେଖିଛ? ମୁଁ କହିଲି ମୁଭି ହେରିଆ କଣ ଦେଖିଛ?
ଏବେ ତ ରିସେଣ୍ଟ କିଛି ଦେଖିନି ଆଉ।
ହୁଁ ହୁଁ। ନା ପାକିସ୍ତାନ ଡ୍ରାମା ଦେଖୁଛ ବା?
ଭାଇ, ଆଉ କହୁଛ କିଛି କହିନାହାଁନ୍ତି।
ସେଟା ବା କାଲି ମତେ ବି କଇଥିଲ।
ତମକୁ କହିଛି ଯାହାହଉ। ମୋ ଭାଇ ମୁଁ ମୋର କିଛି ମନେ ହେଇ ରହୁନି, ମୁଁ ଏତେ ଜଣଙ୍କ ସହ କଥାହେଲି କାହାକୁ କଣ କହୁଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ତମ ଭଏସ ଆସୁନି।